ଆସଛୁ ହଁ ୟେସ୍। ଅ
ଉମ୍ଁ
ହୁଁ ହୁଁ ହୁଁ।
ଓ ଆ ପାଞ୍ଚଟା ହେଇଗଲା ବୋ
ହୁଁ ଏଇଡ଼ା ଲାଷ୍ଟ୍
ଆଛାଡା
ଆଉ କଣ ରୋଷେଇ କୋଉ ଥରେ ଗ୍ୟାସ୍ ପାଞ୍ଚ ଲିଟର ଗ୍ୟାସ୍ ନା ଟୋଟ ଟୋଟାଲ ବଡ଼ ଗ୍ୟାସ୍ ରଖିଛ।
ଦୋଇ ଦେଇ
ଦୁଇ ଲିଟର କେତେ? ଥର ଭରି କରି ନେଉଥିବ।
ହଁ।
ହା ପାଞ୍ଚ ଲିଟରିଆଟା ରଖି ଦେଇଥାନ୍ତୁ ସି ନା କେତେଜଣ ରୁମେଣ୍ଟ
ସମେ କେବେ ଖାଉନି ନା ମୁଁ କଲେଜ ଭଜନାପଟ ହେଲା ଆଉ ଯୋଉ
ଖାଲି ନାଇଟ୍ ଟା ଆଉ ନାଇଟ୍ ବେଳେ ବେଳେ ପାର୍ସଲ ଲଞ୍ଚ କରିବ ବୋଧେ
ମୋର ୱନ ମନ୍ଥ ଭଳିଆ ପଳଉଛି
ହୁଁ।
କଣ ବଜାରରେ ଗଣଛି ହଁ ଓ
ଆମେ ପାଞ୍ଚ ଲିଟର ରଖିଛେ ସାଙ୍ଗ ସାଥି ଭୋଜି ଭାତ ହେଇଯାଉଛି।
ହଁ ଇଟାକାର
ହ ମା ସେ ଗୋଟେ ଦୁଇଟା ଭୋଜି ହେଇଯାଉଛି।
ହଁ।
ତମର ଏଇ ଉ
କଣ କହିଲ
କହିଲେ ତମ ନୂଆବର୍ଷ କ୍ଲାସମେଟ୍ ଭୋଜି କରୁଛନ୍ତି ନାଁ
ହଁ ସମସ୍ତେ ଜଛନ୍ତି ମତେ ଯିବା ପାଇଁ ଇଚ୍ଛା ନାହିଁ।
ତମେ ଯାଅନି
ମୁଁ ଏତି ଗୋଟେ ଥର ଟିକେ ମାନେ ରାାଗ ରୋଗୀ ହେଇଥିଲା ତ ଘରେ ଆଉ ମୁଁ ସେଇ ମ କ ବଡ଼ ଚା
ଘରେ ଡିଷ୍ଟର୍ବାନ୍ସ ହେଇଥିଲା।
ହଁ କମଡ଼ ହଁ
ସଲ ବନ୍ଦ ଅଛି, ପିଲା କମିଗଲେଣି ସମସ୍ତେ ମ୍ୟାରେଡ କରିଗଲେଣି, ଝିଅ ପିଲାର ଆସୁନାହାନ୍ତି, ପୁଅ ପିଲାମାନେ ଯିଏ ଯା କାମରେ। ଯାହା ବିି ଅଛୁ, ପାଞ୍ଚ ସାତ୍ ତଣ ଗାଁ ରେ ପାଖାପାଖି ହେ ଯାଇକି ହୋଟେଲରେ ଟିକେ ଖାଇଦଉଛୁ ଆଉ ବ ଜେଟା ଆଉ ହଉନି ଆଉ।
ଆଉ ଦେହ ଫେହ ସବୁ ଭଲ ଅଛି ଘରେ।
ହଁ, ମ ଦେହ ଭଲ ଅଛି।
ହଁ ଆଉ ତମ ଭାଇ
ଉଁ
ତୋ ଛୋଟ ଭାଇ
ସାନଭାଇ ଘରେ ଅଛି।
ତାର କଣ ପଢା ପଢ଼ି?
ସିଏ ବର୍ତ୍ତମାନ ପ୍ଲସ୍ ଟୁ ସରିଲା। ପ୍ଲସ ଥ୍ରି କରିବ। ଭଲ ମାର୍କ ରଖିଚି ବି।
ଆଛା ଭଲ ଅଛି।
ହୁଁ ପାଆଁଶହ ଷାଠିଏ ମାର୍କ ରଖିଛି।
ଆରେ ବା ବଢ଼ିଆ ତ ଅଛି।
ତା ବୋଲେ ଟପର ବୋଲେ କଣ ଦେଇ ଗଲ ଏଇ ବର୍ଷ ସମସ୍ତେ ସେ ପ୍ଲସ୍ ଟୁରେ ଭଲ ମାର୍କ ରଖିଛନ୍ତି। ତା ଜେତୋବେଳେ ଦେଖିବ ପାଆଁଶହ ଉପରେ। ଯାହାକୁ ଦେଖିବ, ସ୍କୁଲରୁ ଦେଢ଼ଶହ ମାର୍କ ମିଳୁଛି।
ହୁଁ
ସ୍କୁଲ ଯେହେତୁ, ଦେଢ ଦେଢ଼ଶ ମାରକ ମିଳୁଛି। ପିଲା ତ ଆରାମସେ ରଖିବେ ନା।
ହେଲୋ ଏୟା ଆଉ, ଆଉ ତମ ଜବ ଜବ ସରିନି?
ଜବ୍ ତମେ କହିଲ ବୁଝିଦବ ବୋଲି କାହିଁ ଆଉ ନମ୍ବର ସେଣ୍ଡ କଲନି
ଓହୋ ମୁଁ କହିଥିଲି କି ତମକୁ?
ନାଇଁ, ତମର ତ ମନେ ପଡୁନି ।
ଓହୋ, ହୋ, ହୋ ହଉ ଠିକ ଅଛି, ଆଉ ହଁ ମତେ କହିବ । କାଲି ଟିକେ କହିବ
ମୁଁ, ଏଠିକି ଟେମପେରାରୀରେ ଯାଉଛି, କାମ କରୁଛି ।
ନା ସେଇଟ ଆମଛ ତୁମ ଯାଇ ସେ ତେ ଭଲ କ ହେଲା ମୋର ବି ଜଣେ ଭଉଣୀଙ୍କ ସ୍ଵାମୀ ହେଲା ସେ ବି ଏମିତି କଲେଣିି ବଢିଆ ସାଲାରି ବିଭଲ ବି ତାଙ୍କର କଲେ ଭଲ ବି ମାନେ
ହଲ ଆଭଲରେ ସାଲାରି କାଇଁ କହିଲ। ହ
କିନ୍ତୁ ସେ ପାଉଥିଲେ ବେଳେ ଆଠ ଦଶଥର ବେଳେ ପାଉଥିଲେ। କିନ୍ତୁ ସେ ରହି ରହି ଏବେ ପାଉଛନ୍ତି କେତେ ଟଙ୍କର ପନ୍ଦର ହଜାର ଭଳିଆ ପାଉଛନ୍ତି ପନ୍ଦର ହଜାର ଭଳିଆ ପାଉଛନ୍ତି ସେଥିପାଇଁ ଆଉ
ଶୁଣୁ ଏଜଉ ସାଲାରିଟା କେତେ କଉ ସେ ଯି ଭଲ ପଡ଼ିବ ସେ ଦଉଛନ୍ତି ଆଉ ଖରାପ ପଡ଼ିଲ ତମେିକଏ ଖରାପ ଗାଛଅ ସାତ ହଜାର ଖଟିବ ଆଉକଣ। ସବୁଠି ସେ ୟା ନୁହଁ। ବୁଝିଲେ ନା ଏଇଟା କୁ କ- ସବୁଠୁ ସେମ୍ ପଇସା ନୁହେଁ।
ହଁ
କୋଟିକର କଣ ପଇସା କିି କେତେ କଣ ଦେବ ତାଙ୍କ ଉପରେ ଡିପେଣ୍ଡ କରେ। ଏଇଟା କଣ ଗମେଟୋରୁୁସଛି ଗମେଟୋ ନୁହଁ ସୋସାଇଟିୁ ପଇସା ଦଉଛି। ଯେତିକି ତା ଧାନ ବିଜନେସ୍ ହଉଛି ତା ଅନୁସାରେ
ହଁ କେମିତି ସେଟା କଣ କେମିତି
ସପୋଜ ଆମର ଧାନ ମଣ୍ଡି ଯେଉଁ ହେଉଛି। ଧାନ ମଣ୍ଡି ହେଲା ପରେ ସୋସାଇଟି ଧାନ କି କିଣୁଛି?
ଧାନ ମଣ୍ଡି ପୁଣି ମାନେ କଣ ଯୋଉ ଧାନ ମଣ୍ଡି ପୁଣି କଣ ମାନେ।
ସଞ୍ଚଛୁ। ସେଇଟା ନେଇକି ଖୁ୍ସ ସୋସାଇଟିରେ ସୋସାଇଟିରେ ବି - ଶୁସ
ହଁ ହଁ ହ୍ୟାଲୋ ହ୍ୟାଲୋ ବୟବନି ହ୍ୟାଲୋ
ଶୁବିଲା ।
ହଁ ହଁ ସୁଭିଲା ।
କହିଲେ ସେଇ ପ୍ରଫିଟ୍ ପଇସାରେ ସାରିଲେନି।
ହଁ । ହ୍ୟାଲୋ ଭୟସୁନି ବାହରକୁ ଆସ। ହ୍ୟାଲୋ । ହ୍ୟାଲୋ । ହ୍ୟାଲୋ। ହ୍ୟାଲୋ । ହ୍ୟାଲୋ । ମୁଁ କହିଲଲି ଭଏସ ଶୁଭୁନି ବାହାରକୁ ଆସ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆରେ ବାହାର ବାହାଡରକୁ ଆସ ହ୍ୟାଲୋ ହ୍ୟାଲୋ ତୁମର ଭୟସ ମତେ ଶୁଭୁନି କିଛି ହ୍ୟାଲୋ ଆ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆ କିଛି ଶୁବୁନି ତମ ନେଟାର୍କ ପ୍ରବଲେମ ବୋଧେ